ହା
ହଁ ଆପଣ ବି ଏଇଟା ଆଉ ଗୋଟେ ନମ୍ବର ବୋଧେ?
ଆଜ୍ଞା ଏଇଟା ଆଉ ଗୋଟେ ନମ୍ବର ଟା।
ଓହୋ ଆଉ ଆପଣ ଆ ଯୋଉ ଏବେ ମାନେ ଫ୍ରି ଅଛନ୍ତି ତ ମୋର ଟିକେ ବ୍ୟସ୍ତ ଅଛି ତ ଆପଣ ଚଳିବ କଥା ହଁ ଆପଣ ଗୋଟେ କାମ କରିପାରିବେ?
ଆଜ୍ଞା କୁହନ୍ତୁ କୁହନ୍ତୁ।
ମୁଁ କହୁଛି କି ଆ ଆପଣ ଯଦି ମାନେ ଭଲ ହବ କହିବେନି ପାୟଲ ର ସାଙ୍ଗ ସହିତ କଥା ହେଇଥିଲେ। ମାନେ ପାୟଲ କୁ କିଛି କହିବେନି।
ହଁ ଆଚ୍ଛା।
ଦି ଟା ଡିଭାଇସ ଧରିଛନ୍ତି ବୋଧେ ହଁ ଆଉ ଆପଣ ଙ୍କୁ କୋଉଠି ପ ନାଇଁ କିଛି ନାଇଁ ଭିଏସଏସ ନଗର ଆପଣ ତାହାଲେ।
ଆଜ୍ଞା।
ଭିଏସଏସ ନଗର ପଡୁ ଥି ହଁ ହଁ ଭିଏସଏସ ନଗର ରେ ମାନେ ଯୋଉ ଏଇଠି କୋଉଠି କହିଲେ ସେଇଟା ଯୋଉ ଆ ରସୁଦ ଗଡ଼ ଆଗକୁ ବୋଧେ ପଡିବ।
ହଁ ରସୁଲ୍ ଗଡ ଆଗକୁ ମଞ୍ଚେଶ୍ଵର ସେଇଠି।
ଓ ସେଇଠି ତାହେଲେ ଆପଣ ତାଙ୍କୁ ହଁ ଆପଣମାନେ ସେଇଟା ଇଂଲିଶ ମିଡ଼ିୟମ୍ ସ୍କୁଲ୍। ହଁ ଭ ଭଏସ୍ କ୍ଲିୟର ଅଛି।
ହଁ।
ହଁ ଇଂଲିଶ ମିଡ଼ିୟମ୍ ଥିଲା ବୋଧେ।
ଆଜ୍ଞା।
ଇଂଲିଶ ମିଡିୟମ୍ ଥିଲା ତାହେଲେ। ଓହୋ ଆଉ ମାନେ ସେଇଠି ମାନେ ପାଠ ପଢା ପଢି ଠିକ୍ ଥିବ ପ୍ରାଇଭେଟ ସ୍କୁଲ୍ ତ ପାଠ ପଢା ପୁଢି ଯେମିତି ହେଲେ ଠିକ୍ କରଉଥିବେ ସେ।
ଆ ସେମିତି ଠିକ୍ ଠାକ୍ ଥିଲା।
ହଁ ଠିକ୍ ଠାକ୍ ଥିଲା ତାହେଲେ। ତାପରେ ମାନେ ତାର ପ୍ରେୟାରେ କଣ ଥିଲା ଏଇ ଥିନେ? ଆଜ୍ଞା।
ଆପଣଙ୍କର ସ୍କୁଲ୍ ଯୋ ଥିଲା ଶିଶୁ ମନ୍ଦିର ନା ବଡ଼ଗଡ଼ ବ୍ରିଜ୍? ଓଟୋ ବାଲା ଆପଣ ସେ ନେହା ପ୍ରିୟଦର୍ଶିନୀ ପଟ୍ଟନାୟକକୁ ଜାଣିଛନ୍ତି।
ଆଜ୍ଞା।
ଆଚ୍ଛା।
ଆଜ୍ଞା।
ସେଏବି ମାନେ ଇଲେଭେନ୍, ଟ୍ୱଏେଲ୍ଥ୍ ମୋ ସ୍କଲେଜ୍ ରେ ଥିଲା ଆଉ ଏବେ ବି ବିଜେପିରେ।
ଓହୋ ବିଜେପି ତା ଏ ଭଲ କଥା। ଆପଣଙ୍କ ସାଙ୍ଗମାନେ ସମସ୍ତେ ପଢୁଛନ୍ତି ମୋ ତ ସାଙ୍ଗ ମାନେ ମୁଁ ରାଜଧାନୀ ରେ ପଢୁଥିଲି। ପୁଣି ଆ ମହର୍ଷି, ବିକି ସାଙ୍ଗନାହାନ୍ତି। ତ ସେମିତି କଣ କରିବା ଆଉ।
ତ ଆମ କଲେଜ୍ ରେ ଆମ କ୍ଲାସ୍ ରେ ଆମେ ଚାରିଜଣ ହିଁ
ଆଜ୍ଞା।
ସ ମାନ ମୁ ପାୁଭ
ଆଜ୍ଞା।
ତ
ଓ ହୋ ଆ ସେମିତି ତାହେଲେ ଆଉ ଆଉ କଣ ଖାଇଥିଲେ ଆଜି?
ମୁଁ ଏଠୁ କଲେଜରୁ ଆସିକି ରୁଟି ଖାଇଥିଲି।
ରୁଟି ଭଲ କଥା ଆଜି ବୁଧବାରଟା ଥିଲା ତ।
ହଁ ତ ସେଥିି ପାଇଁ କି ଚିକେନ୍
ଓହୋ।
ଆପଣ?
ଆଉ ଆ ଆପଣ ଦେ ହଁ ମୁଁ ସେମିତି ଦିଅ। ଭାତ, ଡାଲି, ଅଣ୍ଡା ଭୁଜିଆ ଖାଇଥିଲୁ। ଆଉ ଆଉ ସେଇଠି ମିଉଜୀୟମ ତ ପାଖରେ ଥିବ ଆପଣ ବୁଲିବାକୁ ଯାଉଥିବେ?
ହଁ ବହୁତ୍ ଥର ଯାଇଚୁ ହଁ ବହୁତ୍ ଥର ଯାଇଛୁ କ୍ଲାସ୍ ବନ୍ଦ କରିକି।
ଏମିତି କରିବା କଥା କ୍ଲାସ୍ ବନ୍ଦ କରିବା କଥା ନୁହେଁ। କ୍ଲାସ୍ ତ କରିଆ କଥା କ୍ଲାସ୍ ଆପଣଙ୍କୁ ମାନେ ଆଟେନାନ୍ସ୍ ଆଟେନାନ୍ସେ ଦରକାର୍ ହଉନି ବୋଧେ ଆମର ତ ଆଟେନାନ୍ସ ଦରକାର୍ ହଉ ଯେ ଡେଲି ଯିବାକୁ ପଡ଼ୁଚି ଖରାରେ।
ଏ ଦରକାର୍ ହଉଚି କିନ୍ତୁ ଉ ଦରକାର୍ ହଉଚି ସେ ଦରକାର୍ ଭିତରେ ଦିନେ ଦିନେ ବଙ୍କ୍ ମାରିଦେଲେ ଚଳେ।
ଓ ହଁ ସେଇଟା ବି ନିହାତି ଜରୁରୀ ପିଲାମାନେ ନହେଲେ ଫ୍ରଷ୍ଟେଡ୍ ହେଇଯିବେ ଏତେ ପାଠ କିଏ ପଢୁଛି?
ଆ ହାଁ। ତ ଏବେ ଯେହେତୁ ନୂଆ ସେସନ୍ ଷ୍ଟାର୍ଟ ହେଇଚି ତ ବଙ୍କ୍ ନ ମାରିକି ଗୋଟେରେ କ୍ଲାସ୍ ସରୁଚି ଗୋଟେରୁ ଚାରିଟା ଯାଏ ମସ୍ତି କରୁଚୁ ତାପରେ ଘରକୁ ଆସ୍ଚୁ।
ଓ ସେଇଟା ବି ଠିକ୍ କଥା ଏଣ୍ଟରଟେନ୍ମେନ୍ ଯେତେ କରିବେ ସେତେ ଭଲ। ଆଉ ରଜରେ କୁଆଡେ ଯାଇଥିଲେ ମାନେ ଖରା ଛୁଟିରେ? ଓ ହଁ କଲେଜ୍ ତ ସେଇଥିପାଇଁ ହେଇଚି ମେମୋରି କରିଆ ପାଇଁ ଆପଣ ହଁ ଆପଣ ସାଙ୍ଗମାନେ ଆପଣ ଆପଣ ଇନ୍ଫ୍ଲୁଏନ୍ସର୍ ବୋଧେ? ଇନଷ୍ଟାଗ୍ରାମ୍ ପେଜ୍ ଅଛି?
ନାଇଁ ଇନ୍ଫ୍ଲୁଏନ୍ସନ୍ ନାଇ ଇନ୍ଫ୍ଲୁଏନ୍ସର୍ ନୁଅ କିନ୍ତୁ ଯଦି ଏ ତା ଯଦି ତମେ ଥିବ ପାଏଲ୍ ଆଉ ତନୁର ଇନଷ୍ଟାଗ୍ରାମ୍ ରେ ଦେନ୍ ମୋତେ ଦେଖିଥିବେ କାହିଁ ନା ତାଙ୍କ ଭିଡିଓଜ୍ ରେ ମୁଁ ଥାଏ।
ଓହୋ।
ଆ ସିମାନ୍
ତାଙ୍କ୍ ଆ ତ ତାଙ୍କ ଭିଡ଼ିଓସ୍ ଟୋଟାଲ୍ ତାଙ୍କ ଭିଡ଼ିଓରେ ଚାର୍ ଟା ଝିଅ ଥାଆନ୍ତି। ସେ ଦି ଜଣ ଆ ଦି ଟା ଆଉ ମେ ବି ତମେ ଯଦି ସ୍ନେହାକୁ ଜାଣିଥିବ ସ୍ନେହା ଥାଏ ଆଉ ମୁଁ ଥାଏ।
ହଁ ସ୍ନେହା ହଁ। ଓହୋ ଆଉ ଗୋଟେ ତମ ଗ୍ରୁପୁ ଭିତରୁ ଜଣେ ରାଜଧାନୀ ପଢ଼ୁଥିଲା ଜାନ୍ ଛନ୍ତି ତାକୁ?
ଅ ରାଜଧାନୀ ମାନେ ଏ-ଏ ନା ମେ ବି ଯଦି ଜାଣିଥିବି ମାନେ କିଏ ପଡ଼ୁଥିଲା ନା ଜାଣିଛନ୍ତି କି?
ତା ନାଁ ଜାଣିନି ନା ନାଁ ଜାଣିନି ମୁଁ କେବଳ ଦେଖିଚି ତାକୁ।
ଆଚ୍ଛା ତାଏଲେ ମୁଁ କଇପାରିବିନି।
ତାହେଲେ କହିପାରିବେନି ଆପଣ ଆପଣ ଏବେ ମାନେ ଭୁବନେଶ୍ଵର୍ ଆ ପୁରା ଏଇନେ ମାନେ ସେଇଠି ନିଜ ଘର ଏଇଠି ଅଛି ନା କିଛି ନାଇଁ ଏମିତି ଭଡା ରେଣ୍ଟ୍ ରେ ରହୁଛ୍
ନି ନିଜର ନିଜର।
ନିଜ ନିଜ ଘରେ ଅଛି ତାହଲେ ଆପଣ ତାହେଲେ ଆ କୋଉଠି ମାନେ ଏଇଠି ପାଖ ପାାଖ ଏରିଆ କିଛି ଜାଣିଛନ୍ତି ଆପଣ କଳ୍ପନା
ହଁ ଏଇ ପଟେ ଏରିଆରେ ମୁଁ ମାନେ ଛୋ ଟବେଳୁ ହିଁ ଏଇଠି ତ ଜାଣିଚି।
ଓହୋ। ଓ ହୋ ଆଉ ଆପଣ କହିଲେ ବି ଏସ୍ ଏସ୍ ନଗର ରେ ଯୋଉ ଅଛି କ୍ଲାସରେ ମାନେ ଏଇ ଯୋଉ କଲେଜ ଟା ଏଇ ସ୍କୁଲ ଟା
କୋଉ ସ୍କୁଲ?
ଆପଣଙ୍କ ଆକାଉଣ୍ଟ ବୋଧେ ପ୍ରାଇଭେଟ ଅଛି
ହଁ
ପ୍ରାଇଭେଟ୍ ଅଛି ଆଜ୍ଞା ହଁ ଦେଖିତେ ଅଛି ଆପଣ
ହଁ ପ୍ରାଇଭେଟ୍ ଅଛି
ଆଜ୍ଞା ହଁ ଆପଣଙ୍କୁ କିଏ ଶୁଭୁଛି ମାନେ ଭ ଏସ ଠିକ ଅଛି କିଛି ନଏଜ ପଲ୍ୟୁସନ ଠିକ ଅଛି
ବାସ୍ ଟିକିଏ ସାଉଣ୍ଡ ଆସୁଛି ବା ତମ ଭ ଏସ ଶୁଭୁଛି ମୋତେ
ହଁ ବସ୍ ଚା ଏଟା ସାଉଣ୍ଡ ହଉଛି ଏଠି ଟିକେ ବାଣ ଫୁଟୁଛି ତ
ନାଇ ଆପଣଙ୍କ ବୟସେ ଶୁଭୁଚି କିଛି ନାହିଁ
ହଉ ଆଉ ଆପଣ ଏମିତି କିଛି ଭଲ ଲାଗେ କରିବାକୁ ଆପଣଙ୍କୁ ମାନେ ଫ୍ରି ଟାଇମରେ
ମୁଁ ପେଣ୍ଟିିଂ ବଗେରା କରେ ହଁ କରେ
ହଁ ତାହେଲେ କରନ୍ତି ଆପଣ ଆଟିଷ୍ଟ ତାହେଲେ ଆପଣ ଗୀତ ଶୁଣିବା କୁ ଭଲ ଲାଗେ
ହଁ ସେଇଟା ତ ବହୁତ ଭଲ ଲାଗେ
ହଁ ସେଇଡ ସମସ୍ତ
ହୁଁ
ଆଉ ସେଆ ତ ଆଉ ଏମିତି ମାନେ ବା ବୁଲିବାକୁ ଅଧିକ ଭଲ ଲାଗେ ନା ବୁଲନ୍ତିନି ଆପଣ ବୋଧେ ବୁଲନ୍ତି କିବଳ କଲେଜ ଯା ଝିଅ ପିଲା ଯେହେତୁ ଘରେ ଛାଡୁ ନଥିବେ ବାହାରୁ
ନା ରେ ବୁଲେ କ ବୁଲିବାକୁ ଛାଡ଼ନ୍ତି ପର କଲେଜରୁୁ ବଙ୍କ ମାରିକି କୁଆଡ଼େ କୁଆଡ଼େ ପଳେଇ ସାରିଲୁଣି ସେଇଟା ଅଲଗା କଥା
ମାନେ ପୁରୀ ଯାଇଛନ୍ତି ଆପଣ କେବେ?
ନା ନା ଏବେ ସେଟା ପ୍ଲାନିଂ କେତେ କେବେ ଗୋଟେ ଏକ୍ଜିକ୍ୟୁଟ ହବ ଏବେ
ହଁ ହଁ ହଁ ଆପଣ କୋରାପୁଟ ଯିବାର ବି ପ୍ଲାାନ କରିଥିବେ କୋରାପୁଟ ଯିବାର କେବେ ପ୍ଲାନ କରିନାହାନ୍ତି ଆ ହଁ ହଁ ମୁଁ କହିଲି କୋରାପୁଟ ଟା ବହୁତ ଫେମସ ଜାଗା ଏଟା ଓଡିଶାରେ ବହୁତ ଭଲ ଜାଗା ଅଛି ସେଇଠି ବୁଲିବା ପାଇଁ ସେଇଟା ତ ଯେମିତିରେ ପ୍ଲାନ୍ କରିବା କଥା
ହ
ଆପଣ ସେମିତି ଯାଇପାରିବେ ଆପଣ ଏମିତି କରୁନାହାନ୍ତି ଇଣ୍ଟର୍ନସିପ୍ ବାହାନାରେ ବି ଯାଇପାରନ୍ତି ଆପଣ
ଏହା ବି କରିପାରିବେ ଆପଣ
ଏଇଟା ମୋ ପ୍ଲାନ୍ ଲିକ୍ ହେଇଛି କେମିତି ଗୋଟେ
ଲିକ ନୁହେଁ ଇଏ ଆପଣ ମୁଁ କହୁଛି ମୁଁ ଏଇ ବାହାନାରେ ଆମ ଘରେ ବି ମୁଁ ଏମିତି କହିକି ଥର ଟେ ପଳେଇଥିଲି ତେଲେଙ୍ଗାନା
ଆ ହା ଆଚଛା ବୋଲ
ହଁ ମୋ -ଭା-ମୋ-ଭାଇର ମୋର -ମୋ ଭାଇର ଇଣ୍ଟନସିପ୍ ଅଛି ବୋଲି ସେ ବାହାନା କରିଥିଲା। ମୁଁ ବି କହିଥିଲି ମୋର ବି ଇଣ୍ଟନସିପ୍ ଦେଖିବାର ଅଛି ସେଥିପାଇଁ ମୁଁ ପଳେଇଥିଲି।
ଆଚ୍ଛା ଆଚ୍ଛା ଏମିତି କଥା ତାହାଲେ।
ଆଜ୍ଞା।
ଆଚ୍ଛା ମୁଁ କହିଲି ଏମିତି କଥା ତାହେଲେ।
ହଁ ସେମିତି- ଆଉ ଆପଣ ଗାଁ ତାହେଲେ ନିଜ ଗାଁ ତାହେଲେ କଟକରେ ଏଠି ନିଜ ଘରେ ଅଛି ଆପଣ ରହୁଚନ୍ତି?
ହଁ ମାନେ ମୁଁ ତ ଗାଁକୁ ଯାଇନି ମାନେ ଏଇଠି ଜନ୍ମ ହେଇଚି ତ ଗାଁକୁ ମୁଁ ଏତେ ଯାଇନି।
ଓ ହୋ ପୁରା ଛୋଟ ବଳୁ ଏଇଠି ଅଛନ୍ତି ବୋଧେ? ନା ପୁରା ଜନ୍ମରୁ ହଁ ମୁଁ ତ ପୁରା ବାପାଙ୍କ ପେଟରେ ଥିଲା ବଳେ ବୁଲୁଥିଲି ଏଠି। ମାନେ ବାପା ଯେତେବେଳେ ତାଙ୍କ ଛୋଟ୍ ଥିଲେ ଅଠର ଉଣେଇଶ ସିଏ ଏଠି ଭୁବନେଶ୍ୱରରେ ଆସିି ରହୁଥିଲେ। ତା ପରେ ପରେ ମା ପେଟରୁ ବାହାରିଲି- ଆଜ୍ଞା। ଆଉ ସେମିତି କହିବାକୁ ଗଲେ ଏଠି ଆମର ନିଜ ଘର ନାହିଁ କିନ୍ତୁ ଭଡା ରହୁଚୁ ଗରିବ ଲୋକ କଣ କରିବୁ।
ନା ସେମିତି କିଛି ନଥାଏ।
ସେମିତି କିଛି ନଥାଏ ହଁ ଠିକ୍ କଥା। ଆଉ ଆ- ଆଉ କଣ କରୁଚନ୍ତି ଆପଣ? କିଛି କରୁନାହାନ୍ତି ତାହେଲେ ଆପଣ କେବଳ ଗପୁଚନ୍ତି।
ଆଜ୍ଞା ସେଇ ଗୋଟେ କାମ ଆସିଚି।
ଓହୋ ଆଉ କଣ କଣ ଭଏସ୍ ଶୁବୁଚି?
ଆଜ୍ଞା ଶୁବୁଚି ଶୁବୁଚି।
ଭଏସ୍ ଶୁବୁଚି ତାହେଲେ -ଆପଣ କଉ ୱେବ୍ ସିରିଜ୍ ଦେଖୁଚନ୍ତି ୱେବ୍ ସିରିଜ୍ କି ମୁଭି କିଛି ଦେଖୁନାହାନ୍ତି ଆପଣ?
ନା ନା ମୁଁ ମୁଭି, ୱେବ୍ ସିରିଜ୍ କିଛି ଦେଖେନି ଖାଲି ଇନଷ୍ଟା ରେ ରିଲ୍ସ୍ ସ୍କ୍ରୋଲ୍ କରି କରି ଟାଇମ୍ ସରିଯାଏ।
ଆଉ ଡାଟା ସରେ?
ଆ- ସେଇଟା ୱାଇଫାଇ ସିଷ୍ଟମ୍ ଟା କରାହେଇଯାଇଚି।
ଓହୋ ଅନଲିମିଟେଡ୍ ତାହାଲେ। ନା ଏମିତି ଅନଲିମିଟେଡ୍ କଲେ ମତେ ଭଲ ଲାଗେନି ମୋର। ହଁ ମୋ ଡାଟା ସରିଗଲା ଟିକେ ପ୍ଲିଜ୍ ରଖୁଚି।
ହଁ ହଁ ଠିକ୍ ଅଛି ଠିକ୍ ଅଛି।